ଶୁଭ ଶୁଭ ସକାଳ।
ଶୁଭ ସକାଳ କଣ କରୁଛନ୍ତି?
ଏଇ ନା ରୋଷେଇ ହଁ ପ୍ରିପାରେସନ କରୁଥିଲି ଆଉ କଣ ରୋଷେଇ କରିବି ଆଉ
ଆଜି ତ ବର୍ଷା ପା ମୁଁ ବି ଏଇ ବସିଛି ଆଉ ରୋ ରୋଷେଇ ହବ ଗାଧୁଆ ବେଳେ ଭାବୁଛି ବସି କଣ ରୋଷେଇ ହବ ଆଜି।
ହଁ ମା ଏଇ ଯୋଉ ବର୍ଷା ଯେ ଜମା ଛାଡୁନି ଆଉ ସେ ବର୍ଷା ଗରମ ହେଲେ ବେଶୀ ଗରମ ହଉଛି ବେଶୀ ଗରମ ହଉଛି ବର୍ଷା ହେଲେ ବର୍ଷା ବା ହଉଛି ବର୍ଷା ହଉଛି ଲୁଗାପଟା ଶୁଖୁନି। ଏମିତି ସବୁ ଚାଲୁଛି ଆଉ ଘ ବର୍ଷା ଲାଗି ଗେ ବାହାରକୁ ବି ବାହାରି ହଉନି ଭଲ ଲାଗୁନି ଆଉ।
ହଁ ବର୍ଷା ପାଇଁ ବର୍ଷା ତ ଏମିତି ନାହିଁ ସେ ଚାରିଟା ବେଳୁ ରାତିରୁ ବର୍ଷା ହଉଛି।
ହଁ
ହଁ ହଁ ଆପଣ କୋଉଠି ରହୁଛନ୍ତି।
ବିଡିଏରେ ରହୁଛି ମୁଁ।
ଓହୋ ଆଉ ରୋଷେଇ ଗାଧୁଆ ବେଳେ କଣ ହବ ଆପଣଙ୍କର।
ଆମର ଏବେ ରୋଷେଇ ହବ ଭାତ ତ ସରଲାଣି ଡାଲି ବି ସରଲାଣି। ଆଉ ଟିକେ ଏବେଛ ହଁ ଛତୁ ତରକାରୀ କରିବି। ଆଉ ଛୁଇଁ ବେୁ ଭାଜିବି ଆଉ ଟିକେ ଖାଇଲା ବବେଳ ପାମ୍ପଡ ଫମ୍ ଟ ଟିକେ ଛାଣିଦବି ଆଉ।
ହଁ ହଁ ଆ ଆଉ ମୋର ବି ସେଇଆଉ ମୋର ଏଇ ଭାତ ଟିକେ କରିବି ଡାଲି ଆଉ ପୋଟଳ ଅଛି ପୋଟଳ ଆଳୁ ଭଜା କରିବି ଆମ୍ବ ଅଛି। ଆଉ ଇଏ ଖାଇଦବୁ ଆଉ।
ହଁ ମା ଆଉ ଯଇ ଖବ ବର୍ଷା ଦିନେ ଟିକେ ଭଲ ମନ୍ଦ ଖାଇବା ଟିକ ଇଚ୍ଛା ହୁଏ ଆଉ।
ହଁ ବର୍ଷା ଦିନେ ଟିକେ ତେଲୁଆ ତେଲୁଆ ଜିନିଷ ଭଲ ଲାଗେ ଖାଇବା ପାଇଁ।
ହଁ ଏ ପକଡି ଭରା ଫରା ଏଇଟା ଟିକେ ହେଲା ଆହୁରି ବଢିଆ ଲାଗନ୍ତା କିନ୍ତୁ ଏବେ ସେଗୁଡା ଖାଇଲା ବେଳକୁ ଗ୍ୟାସ ହେଇଯାଉଛି।
ହଁ ହଁ ସେଇଆକୁ ତ ଡର ଲାଗିଲାଣି ଖାଇବା ପାଇଁ ମୋର ତ ଏମିତି ଗ୍ୟାସ୍। ମାନେ ତିନି ମାସ ହେଲାଣି ମୁଁ ଭୋଗୁଛି କିନ୍ତୁ ମୋର ଭଲ ହଉନି।
ସେ ହେ ବା ଆଜ କାଲି ଯଦି ଖାଇଲ ପାଟି ଚିକଣ କଲ। ଏଇଡେ ଦେହ ଖରାପ ହେଇଯାଉଛି ହେଲା। ସେଥିପାଇଁ ଭୟ ଲାଗୁଛି ଇଚ୍ଛା ହଉଛି ଖାଇବାକୁ କିନ୍ତୁ ପୁଣି ନା ଆମ କିଏ କରୁଛି ଗଟା ଦେିହ ଖରାପ ହବ ଗୋଟେ ଇଚ୍ଛା ହଉନି ପୁଣି
ହଁ ଖାଇବା କଥା ଆଉ ନ ଖାଇଲେ ରହି ହବନି।
ହ ପୁଣି ବେଶୀ ନ ଖାଇଲେ ପୁରା ୱିକ ହେଇଯିବ ସବୁବେଳକୁ ଭାବିବାକୁ ପଡୁଛି ଆଉ ହଁ।
ହଁ ହଁ ଆଉ ଆପଣଙ୍କୁ କଣ ପସନ୍ଦ ଖାଇବା ପାଇଁ।
ମତେ କଣ ପସନ୍ଦ ମତେତ ସବୁ ଜିନିଷ ମୁଁ ଖାଇବାକୁ ଭଲ ପାଏ ଯାହା ଦେବ ମୁଁ ଖାଇଦିଏ ଆଉ ବେଶୀ ଟିକେ ଆ ଆଳୁ ଜାତୀୟ ଉପରେ ଜିନିଷ ହେଇଥିଲେ ଭଲ ଲାଗେ। ଆଳୁ କଷା ଆଳୁ ଚପ୍ ଆଉ ପା ଖାଲି ବେଶ୍ କରି ବେଶୀ ଫେବରାଇଟ୍ ହଉଚି ମୋର ପାସ୍ତା।
ଓ ହଁ ହଁ ହଁ।
ହଁ ମୋତେ ଟିକେ ପାସ୍ତା ଖାଇବାକୁ ଭଲ ଲାଗେ। ଆଉ ଏଠି ଆମ ଶାଶୁଘରେ କେହି ପାସ୍ତା ଖାଆନ୍ତିନି ତ ମୁଁ ଏତେ ଖାଏନି ସେ ଆମ ଘରେ ଗଲେ ମୁବେଶୀ କାଲି ଖାଏ।
ହଁ ହଁ ଆପଣ ଆଳୁ ଟିକେ ଭଲ ପାଆନ୍ତି ଖାଇବାକୁ ଆଗକୁବି ଆଳୁ ଖାଇଲେବି ଡାଇବେଟିସ୍ ଅଛି ଆଳୁବି ବେଶୀ ଖାଆନ୍ତୁନି ତାହାବି ଡର।
ତାବି ଡର ସେ ସେଥିପାଇଁତ ଘରେ ଶାଶୁ ଶଶୁର ଚିଡନ୍ତି ଆଳୁ ଏତେ କାଇଁ ଖାଉଚୁ ଡାଏ କାରଣ ଆମର କି ମା ଫା ସମେତେ ସୁଗାର ଅଛିନା ଥିଲା ହୁଁ ସେଥି ପାଇଁ ଡର ହେଲେବି ଆଉ ଟିକେ ଆଳୁ ଦିଅ ମୁଁ ଟିକେ ବେଶି ଭଲ ପାଏ ଆଳୁ କିନ୍ତୁ ଏତେ ଖାଉନି ଆଗରୁ ଖାଉଥିଲି ଏବେ କେତେ କମେଇ ଦେଲିଣି।
ହଁ ହଁ।
ନିଜେ ଟିକେ ବୟସ ହେଲା ସାଙ୍ଗେ ଗୋଟେ ଛୁଆର ମା ହେଲା ପରେ ଟିକେ ଅଲଗା ପ୍ରକାର ଗୋଟେ ଆସେ ଚିନ୍ତା ଆଉ।
ହଁ ହଁ ଆପଣଙ୍କର ପିଲା
ହଁ ପିଲାଙ୍କ ପାଇଁ ହିଁ ମେନ ବ ତମେ ବଞ୍ଚ ନବଞ୍ଚ ପିଲାଙ୍କ ପାଇଁହିଁ ବଞ୍ଚେଇିବାକୁ ପଡ଼ିବ। ତେଣୁକରି ନିଜ ଦେହ ଠିକ୍ ରଖିଲେ ପିଲାଙ୍କୁ କଥା କିଏ ବୁଝିବ ଯେଦି ନିଜ ଦେହ ଖରାପ୍ ହେଇକି ପଡ଼ିବ ହୁଁ। ହଁ ନହେଲେ ଆଉ କିଛି ଚିନ୍ତା ନାହିଁ ମେନ୍ ଛୁଆ ମେନ୍ ଛୁଆ ଆମର ହଇରାଣ ହେଇଯିବେ।
ହଁ ଛୁଆ କେମିତି ମଣିଷ ହେଇଯାନ୍ତୁ। ଆଉ ସେଇଟା କଥା।
ହୁଁ ତମେ ଟିକେ ଦିହରେ ପଈଲେ ଛୁଆ ବିକଳ ହଉଥିବେ ସେଇଟା ତମେ ଦେଖିପାରିବନି ଶହି ପାରିବନି, ସେ ନିଜ ହାତରେ ଯୋଉଟା ନକରୁଥିବେ ସେଇଟା କରିବ ସେଟା ଟିକେ କଷ୍ଟ ହବ ଆଉ। ସେଥିପାଇଁ ନିଜ ଦେହ ଠିକ୍ ରଖିଲେ ଆଉ ଏତେ ଇଏ ନାହିଁ ଆଉ।
ହଁ ହଁ ଆମର ଯେ ଯେତେ ଦେହ ଖରାପ୍ ହଉ କିନ୍ତୁ ପିଲା ପାଇଁତ କରିବାକୁ ପଡ଼ିବ ନା। ପିଲା ପାଇଁ ସବୁ କରିବାକୁ ପଡ଼ିବ ଦେହ ଖରାପ୍ ବୁଲିକି ପିଲା ପାଇଁ କରିବାକୁ ପଡୁଛି।
ହୁଁ ହୁଁ ଭାତ
ଆଉ ଆପଣଙ୍କର ପିଲାପିଲି କଣ?
ମୋର ପିଲାପିଲି କହିଥିଲିବା କାଲି ଫୋନ୍ କଥା ହେଇନଥିଲିକି ଆମେ।
ହଁ ହଁ।
ହୁଁ ହୁଁ ହଁ ମୋର ପିଲା ଦିଟା ପିଲା କହିଥିଲି ଆଉ ହଁ। ହଁ ଆଉ ତମର ତମର ପିଲା ପିଲି?
ମୋର ଗୋଟେ ପୁଅ ଆଠ ବର୍ଷର ଗୋଟେ ପୁଅ।
ଆଉ ବହୁତ୍ ଗେହ୍ଲା ହଉଥିବ ଆଉ।
ହଁ ଗେଲା ଯେତିକି ସେତିକି ମାଡ଼ବି ଖାଉଚି ଆଉ ଗେହ୍ଲାରୁ ବେଶୀ ମାଡ଼ ନୁହଁ କି? ହେରା ଗେହ୍ଲାରୁ ଖାଉଚି ଆଉ।
ଓ ହୋ।
ହଁ ଆଉ। ଆଉ? ଆଉ ଆପଣଙ୍କୁ କି କୋଉ ପିଠା କରିବାକୁ ଭଲ ଲାଗେ ବେଶୀ?
ମତେ? ମତେ ପିଠା ଭଲ ଲାଗେ ଏମିତି ଟିକେ ଚକୁଳି ପିଠା, ଇଟିଲି ପିଠା କରିବାକୁ ଭଲ ଲାଗେ। ଖାଇବାକୁ ଭଲ ଲାଗେ। ଆଉ ଛଣା ପିଠା ଏଇ ଯୋଉ, ହଁ ଆଉ ସୁଜି ପିଠା ସୁଜି ପିଠା ଟିକେ ଖାଇବାକୁ ଭଲ ଲାଗେ ଛଣା ପିଠା।
ହଁ ହଁ। ହଁ ଆମେ ସ୍ତ୍ରୀ ଲୋକ ମାନେ ଆମକୁ ପିଠା ସବୁ ପସନ୍ଦ ଖାଇବା ପାଇଁ।
ଓ ହଁ, ହଁ, ହଁ।
ଆଉ ଯୋଉଟା ଆସୁ ନ ଆସୁ ଗୋଟେ ଖାଇବା ଟା ଦରକାର ନା।
ହଁ ବା।
ଆଉ ପିଠା ଜାଣିଛନ୍ତି କରିବା?
ହଁ ମାନେ ସବୁ ପିଠା ଜାଣେନି। ହେଲେ ବି ଟିକେ ତା ଛଣା ଛଣି ଗଡା ଗଡିକି ମୁଁ ମୁଁ ଯେମିତି ପାଇବି ସେମିତି କରିଦେବି। କିନ୍ତୁ ଏଇ ଯୋଉ ଲୋକ ଆରିସା ପିଠା ଏଇ ଯୋଉ ଇଏ ପିଠା ସବୁ କରୁଛନ୍ତି। ପୋଡପିଠା ଏଗୁଡ଼ା ମୁଁ କେବେ କରିନି।
ହଁ ହଁ। ଓ ପୋଡ ପିଠା ଟା ଆସେନି ମତେ ଖାଲି ମତେ ବି ଏଇ ଯୋଉ ସୁଜି କାକରା ଟା ଖାଲି ଆସେ। ଆଉ ଚକୁଳ ପିଠା ଆଉ ଇଏ ଇଟଲି ଆଉ ଯୋଉ ବୁଢା ଚକୁଳି କହନ୍ତି ନା। ଆଉ ଏତିକି ପିଠା ହଁ ମୁଁ ଜାଣିଚି, ଆଉ ମଣ୍ଡା ପିଠା ଟା ମୋର ପସନ୍ଦ କିନ୍ତୁ ମୁଁ କରିପାରେ ନା, କି ଯ ସେଟା କରିପାରେ ନା ମୁଁ ସେ ଜନ୍ତିବା ଟା କେମିତି ମୁଁ ସେଟା ଜାଣିପାରେ ନା।
ହଁ ହଁ ସେଇ ଗୋଟିଏ ମେନ୍ ହଁ ସେଇ ଗୋଟେ ତ ମେନ୍ ହଁ।
ହଁ।
ଜାନ୍ତିବା ଠିକ୍ ନହେଲେ ଭଲ ଲାଗେନି ପିଠା ଟା।
କି ବନି ସେ ମୁଣ୍ଡା ମୁଣ୍ଡା ହେଇଯିବ ଥରେ ମୁଁ କରିଥିଲି ସେ ମୁଣ୍ଡା ମୁଣ୍ଡା ହେଇଗଲା ମା ମାନେ ମୁଣ୍ଡା ମୁଣ୍ଡା ହେଲେ ମାନେ ତାକୁ ଚକୁଟିବା ଭାରି କଷ୍ଟ। ସେଇଦୁନ ହଁ ସେଇଦିନୁ ଛାଡିଦେଲି ମୁଁ କହିଲି ଇଏ ଝମିଲା ଆଉ ହେଇପାରିବନି।
ନା ହଁ ସେଇଟା ତ ସତ କଥା କହିଲେ। ସିଏ ବାହାରି ସିଏ ଆଉ ଗୋଟେ ଟେନସନ୍।
ହଁ। ଆଉ ରଜରେ କଣ କଲେ ଆପଣ?
ରଜ ରେ ତ ମୁଁ ବୋହୁତ୍ ଧୁମ୍ ବୁଲିଚି।
ମାନେ ସେଇ ସେଇ କଟକରେ ବୁଲିଚନ୍ତି ନା ଯାଇଚନ୍ତି କୋଉଠି ବୁଲିବାକୁ?
ହଁ ହଁ କଣ କହିଲ ହଁ।
ଆପଣ- ହାଲୋ।
ହଁ କହୁନ ଶୁବୁଚି ହେଲା।
ଆପଣ ସେଇ କଟକରେ ବୁଲିଛନ୍ତି ନା ଆଉ କୋଉଠି ଯାଇଛନ୍ତି ବୁଲିଆ ପାଇଁ?
ନାଇଁ କଟକ ଯାଇନି ଆମ ଏ ଭୁବନେଶ୍ୱର ଜନତା ମଇଦାନ ଯାଇଛି। ପାତ୍ରପଡାରେ ହଉଥିଲା ସେ ଏଠିଇ ଯାଇଛି। ଆଉ ବରୁଣେଇ ଯାଇଚି ଖୋର୍ଦ୍ଧା ଯୋଉ ଜଟଣୀ ବରୁଣେଇ ଯାଇଚି। ଏଇସବୁ ଏରିଆ ଯାଇକି ବୁଲିବାଲିକି ଆସିଚି ଆଉ।
ଆଉ ତିନି ଦିନ, ତିନି ଦିନ, ତିନି ତିନି ଜା ଜାଗାକୁ ପଳେଇଲେ ନା ନାଇଁ ଏକ୍ ଏକା ସାଙ୍ଗେ ଯାଇକିଁ ବୁଲିକି ଆଇଲେ।
ହଁ, ହଁ, ଗାଡି ଅଛି ତ କାର୍। କାର ନେଇକି ପଳାଏ ଆଉ।
ଅ ହଁ, ମାନେ ଅଛନ୍ତି, ଚଲେଇକି ନବା ଅଛନ୍ତି, ଡ୍ରାଇଭର୍ ନା ଆପ୍ ଆପଣ ଯାଆନ୍ତି ଚଲେଇକି? ଆପଣ ଶିଖି ଯାଇଚନ୍ତି ନା! ହଁ, ଅଁ ଆପଣ ଚଲେଇକି ପଳେଇବି ଭଲ। ପିଲାଙ୍କୁ ନେଇକି ବୁଲେଇକି କୁଡୁ ନେଇ ଆସିବେ।
ହୁଁ, ହଜବେଣ୍ଡ୍ ତ ପାଖରେ ରୁହନ୍ତିନି। ସବୁ ମତେ ହ୍ୟାଣ୍ଡେଲ୍ କରିଆକୁ ପଡେ ଆଉ।
ହଁ, ହଁ।
ଏମିତିଆ ଆଉ। ଆଉ, କଣ ଟିକେ ବୁଲାବୁଲି କରିଆକୁ ଭଲ ଲାଗେନି କି? ଆଉ, ରଥରେ ଯିବ ନା ନାଇଁ, ଏବାଜିୟ ବୁଲିଆକୁ।
ରଥରେ-ଏଁ ଏଥର ଯାଇ ହବନି। ରଥରେ ମୁଁ ଆଉ ଏଇ ତିନି ଚାରି ବର୍ଷ ଦି ତିନି ବର୍ଷ ହେଲାଣି ମାନେ, ରଥଯାତ୍ରାରେ ଯାଇ ହେଇନି। ମାନେ-ଏଁ ଗୋଡ ଟା ମୋର ଫ୍ରାକ୍ଚର ହେଇଯାଇଚି ତ! ଆଉ-ଉଁ, ସେଇଥିପାଇଁ ଆଉ, ମୁଁ ଏଇ ମାସେ ହେଲାଣି ଠୁ ଘରୁ ବାହାରକୁ ବାହାରିନି।
ହଁ, ହ କଣ ହେଲା, ଗୋଡ କେମତି ହେଲା?
ଗୋଡ ଟା ଏଇ ପଡିଗଲି କଣ! ମାନେ ମୁଁ ଘରେ ଥିଲି ମୋ ମାଁ ଙ୍କର ଫୋନ୍ ଆସିଲା। ଆଉ ମୁଁ-ଉଁ, ଘରୁ ଗୋଟେ ନେଟୱାର୍କ ଟିକେ ପ୍ରୋବ୍ଲେମ୍ ଥିଲା, ମୁଁ ଟିକେ ପିଣ୍ଢାକୁ ସବୁବେଳେ ମୁଁ ତ ଏଇ ବାହାର ବୁଲି ବୁଲି କଥା ହୁଏ।
ହୁଁ ହୁଁ ହୁଁ।
ସେଦିନ ବି ସେଇଭଳିଆ ଚପଲ ଟା ପିନ୍ଧିଛି, କେମିତିଟା ଗୋଡ ଟା ମୋଡି ହେଇଗଲା ମୋର। ଗୋଡ ପୁରା ଫୁଟିଲା, ମାନେ ଯୋଉ ତଳ ଟା ଗଣ୍ଠି ଟା ପୁରା ଫୁଟିଲା। ଫୁ ଟିଲା ମାନେ, ପୁରା ଫୁଲିଗଲା ସାଙ୍ଗେ ସାଙ୍ଗେ, ଫୁଲିଗଲା ସେଇଠି ମୁଁ ମାନେ, ପଡି କି ରହିଲି ଆଉ ମାନେ, ଠିଆ ହେଇପାଇଲିିନି।
ହଁ।
ରାତିରେ ଫେରେ ହେଲାଁ। ଠିଆ ହେଇପାଇଲିନି ଫେରେ ମାନେ ହଜ୍ ହଜ୍ ବେଣ୍ଡ ଥିଲେ, ସିଏ ନେଇକି ଗଲେ ଉଠେଇକି। ଟର ହେଲା-ଆଁ, ଫଟୋ ଉଠିଲା ଏକ୍ସାରେ ହେଲା-ଆ, ତା'ପରେ ଦେଖିଲା ବେଳକୁ ଫ୍ରାକ୍ଚର ହେଇ ଛି।
ଓ, ହଁ।
ହଉ, ଏବେ ଆନ୍ ଯୋଉ, ଯୋଉ ପ୍ଲାଷ୍ଟର ଟା କରିଲେ ଆଉଁ।
ଏବେ ଭଲ ଅଛି ଗୋଡ଼?
ହଁଁ, ଏବେ ପ୍ଲାଷ୍ଟରଟା ଖୋଲି ଯାଇଛି, ଖୋଲି ଯାଇଛି। ଆଉଁ, ଚାଲି ହଉଛି, ମାନେ ଏତେ କଷ୍ଟ ହଉନି। ଚାଲି ହଉଛି ଟିକ୍ ଟିକେ ଚାଲିଲା ବେଳକୁ, ମାନେ ଗୋଡ଼ରେ ପ୍ରେସର୍ ପଡ଼ିକି ଟିକେ ଫୁଲି ଯାଉଛି ଆଉ।
ହୁଁ, ସେଇଟା ଭାରି କଷ୍ଟ। ଇଏ ଫ୍ରାକ୍ଚର ଟା ନା ଭାରି କଷ୍
ଭାରି କଷ୍ଟ, ମୁଁ ଯୋଉ ମାନେ ବାଥରୁମ୍ ଯିବା ପାଇଁ। ମାନେ ସବୁ କର୍
ମାନେ ନିଜେ ସବୁବେଳେ ଡିପେଣ୍ଡେଣ୍ଟ ରହିବ ପର ଉପରେ। ମାନେ ଗୋଟେ କିଏ ଗୋଟେ ଧଇଲେ ହଁ, ଡିପ୍ ନିଜେ ଯେମିତି ଲାଗିବ, ଯେମିତି କିଛି ଆଉ ତମର ନାହିଁ। ରାହାତ!
ହଁ ହଁ ହଁ ମୁଁ ନା କାନ୍ଥ ଧରି ଧରି ଆସ୍ତେ ଆସ୍ତେ
ତା'ପରେ ତମର ବି ଛୋଟ ପିଲାଟେ ନା, ତମକୁ ଆହୁରି କଷ୍ ତକ୍ ଲିଫ୍ ହଉଥିବ।
ହଁ ହଁ ଛୋଟ ପିଲା ଯେ ମୋର ଛୋଟ ପିଲା। ଗୋଟେ ବଦମାସ ଅଛି। ସିଏ ତାଙ୍କ ମା ଜେଉ ଯୁ ମାନେ ମୋ ଶାଶୁ ଯିଏ ଅଛନ୍ତି ସିଏ ଟିକେ ପୁଅକୁ ସମ୍ଭାଳି ଯେମିତି ଖୋଇଦବା ଫୋନ ଦେଲେ ତ ଗଲା ଆଉ ଫୋନ ଦେଲେ ସେ ଦେହ ସାରା ଖାଇଦବ।
ଯାହା ଶାଶୁ ପାଖରେ ଅଛନ୍ତି ଟିକେ କରିଦଉଥିବେ ହେଲପ୍। ହଁ।
କରିଦଉଛନ୍ତି ରୋଷେଇ ବାସ ଯଦି ଯାହା ଖରାପ ଥିଲା ସବୁ କରିଦଉଛନ୍ତି। ହଁ ତାପରେ ଶାଶୁ ଟିକେ ହଁ ରୋଷେଇ ଟିକେ ତାଙ୍କର ଛାଡ଼ି ଦେଲେଣି ନା।
ହଁ ସେ ଛାଡ଼ି ଦେଲା ପରେ ଆଉ କରିପାରୁନଥିବେ। ସେ ଟିକେ ଯାହା ପାଉଛ ଯାହା ଫୁଟେଇକି ଗଣ୍ଡେ ଦଉଛନ୍ତି ସେ ଏଟା ବଡ଼ କଥା ନା କି। ଦିହ ପା ଆପଣ ଆଉ ହଁ। ତାପରେ ଆପଣ ଫ୍ରାକ୍ଚର ହେଇକି ପଡ଼ିଛନ୍ତି ନା। ଯେହେତୁ ଯୁ ରହିଛନ୍ତି ପାଖରେ ବୋଲି ଟିକଏ ଫୁଟେଇ ଦେଇଦଉ
ହଁ ହଁ। ହଁ ସିଏ ଦଉଥିଲେ ଫେର୍ ମୋ ନଣନ୍ଦ ଆସିଲେ ବଡ଼ ନଣନ୍ଦ। ନ୍ଦ ରଜ ଟାଇମରେ ସେ ଆସିଲେ ସେ ଆସିଲେ। ସେ ରୋଷେ ରୋଷେଇ କଲେ ସିଏ ରହିଲେ ଏଇ କୋଡ଼ିଏ ଦିନ ଖଣ୍ଡ ରହିଲେ ଆଉ ସିଏ ରୋଷେଇ କଲେ। ଲେ ଟିକେ ଶାଶୁଙ୍କୁ ଫ୍ରି ମିଳିଲେ ଛୁଆକୁ ବି ସମ୍ଭାଳିଦେଲେ। ବଡ଼ ନଣନ୍ଦ ଏ ଯେ ମିଶିକି ଚାଲିଗଲା ଜଣା ପଇଲାନି ଆଉ। ଗୋଡ଼ଟା ଆଉ ଏବେ କରି ହଉଛି ରୋଷେଇ ଟା କରି ହଉଛି ଚାଲି ବି ହଉଛି। କିନ୍ତୁ ଗୋଡ଼ଟା ଟିକେ ଫୁଲି ଯାଉଛି। ହୁଁ।
ହଁ ହଁ ଆଉ ଗୋଡ଼ ଟିକେ ପ୍ରେସର ପଡ଼ିଲେ ଫୁଲି ଯାଉଥିବ ଯେହେତୁ ଫ୍ରାକ୍ଚର ହେଇଛି। ବେଶୀ ପ୍ରେସର ପଡ଼ିଲେ କଣ ଟିକେ ଫୁଲି ଯାଉଥିବ ଆଉ। ଠିକ୍ କଥା ହଁ।
ହଁ ହଁ ପ୍ରେସର ପିଲେ ଟିକେ ଫୁଲି ଯାଉଛି। ତାପରେ ଟିକେ ରା ରାତିରେ ପୁରା ଗୋଡ଼ଟା ଠିକ୍ ହେଇ
ହଁ। ହଁ ସେଥିପାଇଁ ଗୋଡ଼କୁ ଟିକେ ବା ରିଲେକ୍ସ। ଦବ ଆଉ। ଯେତେ ଯାହା କଲେ ବି ଟିକେ ରିଲାକ୍ସ ଦବ ନହେଲେ ତମେ ତକଲିଫ ରେ ରହିବ ହଇରାଣ ହବ ତମେ।
ହଁ ଏବେ ଆଉ କିଛି ବିନ୍ଧା ବିନ୍ଧି କିଛି ସେସବୁ ପ୍ରୋବ୍ଲେମ ନାହିଁ। ଯେମିତି ଗୋଡ଼ଟା ଫୁଲିଗଲେ ମାନେ ଗୋଡ଼ଟା ଯେମିତି ଓ ଓଜନିଆ ଲାଗୁଛି ତଳକୁ ଲଗେଇଲେ ଯେମିତି ମାନେ ଚାଲି ହଉନି ମାନେ ସେ ଗୋଡରେ ପ୍ରେସର ଟା ଦେଇହଉନି।
ଓ ହୋ।
ଏମିତି ହଉଛି ଆଉ।
ହୁଁ ହୁଁ।
ଆଉ। ଏଇସବୁ କଥା ଆଉ ଆଉ ଆପଣଙ୍କର କଣ ଖବର?
ମୋର ତ ସବୁ ଭଲ ଆଉ କଣ ହବ ଏମିତି ମୋର ଘର ସଂସାର। ସବୁ ଯାହା ସବୁ ଲାଗିକି ରହି
ଡେଲ୍ଲି ଡେଲି କା ଉନା। ରୋଷେଇ କର ଖାଅ ପିଲାକୁ ସମ୍ଭାଳ ଏଇ କି କଥା ଆଉ ଭା